ହ।
କରିଛନ୍ତି?
ହଁ କୁହନ୍ତୁ। ଜୟ ଜଗନ୍ନାଥ।
କଣ କରୁଥିଲେ?
ଏଠି ବସିଥିଲି ଆଉ।
ଆଉ ଆଜି ମଧ୍ୟାହ୍ନରେ କଣ ଭୋଜନ କରିଚନ୍ତି?
ମଧ୍ୟାହ୍ନରେ ଆଜି ଏଇଥିଲା ମିଲ୍ ମିକର୍ ପୋଟଳ ଆଳୁ ତରକାରୀ ହେଇଥିଲା, ଭାତ ହେଇଥିଲା ଆଉ, ଆଉ ଆମ୍ବ।
ଆମ୍ବ ଆଉ ଆମର ଆଉ ପରିବାରରେ ସମସ୍ତେ ସମସ୍ତଙ୍କ ସ୍ବାସ୍ଥ୍ୟ ଠିକ୍ ଅଛି?
ହୁଁ ଭଲ ଅଛି, ସମସ୍ତେ ଭଲ ଅଛନ୍ତି, ସମସ୍ତଙ୍କ ଦେହ ଭଲ ଅଛି।
ପିଲାମାନେ କଣ କରୁଚନ୍ତି?
ବଡ଼ ପୁଅ ଅଛି କଲିକତାରେ, ସାନ ପୁଅ ପଢୁଚି ଭୁବନେଶ୍ୱରରେ ଆଉ।
ହଉ ଆମର ବି ସେମିତି ମଧ୍ୟାହ୍ନରେ ଆଜି ଭୋଜନ କରିଥିଲି କି କି ଆମର ଭାତ କରିଥିଲି, ଡାଲମା, କଦଳୀ ଆଳୁ ଭଜା ଆଉ ଆମର ଯୋଉ ସଜନା ଶାଗ ଯୋଉ ଜାଣିଚନ୍ତି ତ? ଭଜା ସଜନା ଶାଗ ଭଜା। ଆଉ ଭେଣ୍ଡି ତରକାରୀ, ଭେଣ୍ଡି ଯୋଉ ସୋରିଷ ମସଲା ଦିଆ ହେଇ କି ତରକାରି ହେଇଥିଲା। ଆପଣ ତ ଜାଣେ ଦେଶୀ ହଁ। ପୁରା ଦେଶୀ ଖାଦ୍ୟ, ଆପଣ ଜାଣିଥିବେ ତ ଏଇ ଯୋଉ କଦଳୀ ଆଳୁ ଯୋଉ ଭଜା ହୁଏ, ତାର ପ୍ରସ୍ତୁତ ପ୍ରଣାଳୀ ଜାଣିଚନ୍ତି? ହଁ ଟିକେ କହିବେ ଆପଣଙ୍କ ଆଡେ ସେ ମାନେ କେମିତି କଣ ପ୍ରସ୍ତୁତ ପ୍ରଣାଳୀ ହଉଚି।
ଏ ବନ୍ତଳ କଦଳୀ ତ କଞ୍ଚା କଦଳୀ ଯୋଉଟା।
ହଁ ହଁ।
ସୋରିଷ, ଜିରା, ଶୁଖିଲା ଲଙ୍କା ଏ ବଟା ହେଇକି ତା ମସଲା ଟା ବଟା ହେଇ ରହିବ, ତାପରେ କଦଳୀ ଆଳୁ କଟା ହେଇକି ତେଲରେ ପଡ଼ିବ। ତାପରେ ଏ ବା ଟଣ ଦିଆ ହେଇକି ଲୁଣ ହଳଦୀ ପଡିକି ଭଜା ହବ, ସେ ଟିକେ ପୁରା ପୋଡ ପୋଡ଼ ହେଇଗଲେ ଭଲ ଲାଗେ ଆଉ।
ହଁ ସେ ଆମର ବି ସେଇ ଇଏରେ ପ୍ରସ୍ତୁତ, ମାନେ ଆମେ ବି ସେମିତି ପ୍ରସ୍ତୁତ କରୁ। ଏତିକି ମୁଁ ଆଜି ବି ଯେମିତି କଦଳୀ ଆଳୁ ମାନେ ସୋରିଷ ମସଲା ଦେଇକି ବେସର କରିଥିଲି, ମାନେ କଦଳୀକୁ ପ୍ରଥମ କଞ୍ଚା କଦଳୀ ଆଉ ଆଳୁକୁ ଗୋ ଗୋଟେ ମାନେ ପାତ୍ରରେ କଞ୍ଚା କଦଳୀ କାଟିଦେଲି, ଆଉ ଗୋଟେ ପାତ୍ରରେ ଆଳୁ କାଟିଦେଲି। ତ ସେମିତି ମାନେ ଆଳୁକୁ ଆଉ କଦଳୀ କି ଧୋଇଦେଲି, ଆମର ସୋରିଷ କଞ୍ଚା ଲ ଯୋଉ ଶୁଖିଲା ଲଙ୍କା।
ଚୋକିଲା ଲଙ୍କା।
ହଁ ରସୁଣ, ଜିରା ସବୁ ଦେଇକି ମସଲା ଆମର ଯୋଉ ଶିଳରେ ପ୍ରସୁ ତୁତ କଲି ହଁ ଶିଳରେ ତ କଲେ ତାର ସ୍ଵାଦ ବହୁତ୍
ଭଲ ଟେ ଭଲ ତାର ଆସିବ ସ୍ଵାଦ ଟା ଭଲ ଆସିବ।
ଭଲ ଆସେ। ତ ଶିଳରେ ମସଲା କରିକି ତାପରେ ପ୍ରଥମ ଆମେ ଆଳୁ ପକେଇଲୁ ଆଳୁ ଟିକେ ସିଝିଲା ଭଳିଆ ହେଇଗଲା ତାକୁ କଦଳୀ ପକେଇଲି। କଦଳୀ ପକେଇକି ଆମ ଲୁଣ, ହଳଦୀ ପକେଇଲି।
ଟା ବେଶୀ ସିଝା ଖାଏନା କଦଳୀ ଟା ବେଶୀ ସିଝା ଖାଏନି।
ହଁ କଦଳୀ ଟା ଟିକେ କମ୍ ସିଝା ଖାଇବ।
କମ୍ ସିଜା ଖାଏ।
ହଁ ଆଜ୍ଞା ତାପରେ ଟିକେ ସିଝି ଆସିଲେ ତାପରେ ମସଲା ଦେଇକି ଆମର ଯିଏ ଯେମିତି ଧର ଜଣେ ଜଣେ କାଦୁଆ କାଦୁଆ ଭଜା ଖାଆନ୍ତି ଜଣେ ଜଣେ ଟିକେ ପୋଡପୋଡ୍ ଭଜା ଖାଆନ୍ତି। ତାପରେ ଯିଏ ଯେମ୍ ଖାଇବେ ସେମିତି କରଇବେ ଆଉ। ଏମିତି କଲେ ଏଇ ପ୍ରସ୍ତୁତିରେ ମାନେ କଲେ ଟିକେ ମାନେ ସ୍ଵାଦି ତ ଲାଗିବ।
ହଁ ହଁ।
ଆଉ ଆପଣ କେବେ ଜଗନ୍ନାଥ ଉଁ ପୁରୀ କେବେ ଯାଇଛନ୍ତି ବୁଲାବୁଲି କରିବାକୁ?
ପୁରୀ ତ ଯାଇନି ବହୁତ ଦିନି ହେଲା ମୁଁ ଯାଇନି ପୁରୀ। ବହୁତ ଦିନ ହେଲା ଏ ଏଇ ଆଙ୍କ ବାପା ଯେବେ ଚାଲିଗଲେ ସେ ବି ସେଇଦିନ ଠାରୁ ଆଉ ଯାଇନି ପୁରୀ। ଯାଆ ହୋଉ ଏମିତିଆ କଥା ଆଉ।
ଆଦି ସ୍ନାନ ମ ଏ ଯୋଉ ସ୍ନାନ ପୂର୍ଣ୍ଣିମା ଗଲା ପୁରୀ ଯାଇନାହାନ୍ତି ବୁଲିବା ପାଇଁ?
ନା ପୁରୀ ଯାଇନି ମୁଁ ଏଇଠି ତ ତାଙ୍କୁ ମହାପ୍ରଭୁଙ୍କୁ ଦେଖେ ଆଉ। ସବୁବେଳେ ତ ଆଁ ଟିଭି ପରଦାରେ ତାଙ୍କୁ ଦେଖେ। ମୁଁ ସବୁବେଳେ ତାଙ୍କୁ
ହଁ ସେମିତି ବି ମୁଁ ଆଜି ମାନେ ଏ ଏଇ ସ୍ନାନ ପୂର୍ଣ୍ଣିମାରେ ଭାବିଥିଲି କି ସ୍ଵୟଂ ଜଗନ୍ନାଥ ମହାପ୍ରଭୁଙ୍କୁ ଯାଇକି ଦର୍ଶନ କରିବି। ତ କରିପାରିଲିନି ମୋର ହୁଏ ତ ଭାଗ୍ୟରେ ନଥିଲା ଆଉ ଜଗନ୍ନାଥଙ୍କ ଡୋରି ନ ଲାଗିଲେ ତ କେହି ପୁରୀ ଯାଇ
କେହି କେବେ ପୁରୀ ଯାଇପାରି ନାହାନ୍ତି। ମୁଁ ବି ସେମତି କେବେ କାଳିଆର ଡୋରି ତ ଲାଗୁନି ଲାଗିଥିଲା ଆଙ୍କ ବାପା ଥିଲାବେଳେ ଯାଇଥିଲି ଦି ଥର ଯାଇଚି।
ଆଜ୍ଞା।
ଆଉ ବାପା ତାଙ୍କର ଚାଲିଗଲା ପରେ ଆଉ ଯାଇନି। ସେଇ ପିଲାମାନେ କେବେ ହଁ ଡୋରି ଲାଗିବ ସବୁବେଳେ ତ ସେ କାଳିଆକୁ ଡାକୁଚି କେମିତି ମୋ ପିଲାମାନଙ୍କୁ ଟିକେ ଭଲରେ ରଖିବୁ। ବଡ ବାଡେ ହେଇଗଲେ ଟିକେ କୋଉଠି ଲାଗିଗଲେ ମୁଁ ଯିବି ତୋ ପାଖକୁ।
ହଁ ଜଗନ୍ନାଥଙ୍କ କୃପା ବିନା ସ ଆମେ ସମସ୍ତେ ଅଧୁରା। ଜଗନ୍ନାଥ ତମ କୃପା ହେଲେ ଯୋଉ ଜଗନ୍ନାଥଙ୍କର ହଁ ଅଧିରା ଜଗନ୍ନାଥ କରନ୍ତୁ ସ୍ଵୟଂ ଜଗନ୍ନାଥ ମାନେ ସମସ୍ତଙ୍କୁ ଘଣ୍ଟ ଘୋଡେଇ ରଖିଥାନ୍ତୁ ପ୍ରଭୁ।
ମୁଁ ତ ରା ତି ପାହିଲେ ସଞ୍ଜ ହବା ଯାକେ ସେଇ ସବୁବେଳେ ଡାକେ କାଳିଆରେ ମୋ ଛୁଆ ମାନଙ୍କୁ ଭଲରେ ରଖ ସମସ୍ତଙ୍କୁ ଭଲରେ ରଖ ତୁ।
ଆଉ ଗୋଟେ ଜାଣିଛନ୍ତି ଆମର ଯୋଉ ଛତିଆ ବଟ ଜାଣିଚ
ହୁଁ ହୁଁ ହୁଁ। ହୁଁ ଯାଇଛି ସେଠି ଯାଇଛି ଛତିଆ ବଟ ଯାଇଛି ସେଠିକି।
କର ପୁରୀ ଯେମିତି ମାନେ ଆମର ମାନେ ସେ
ତୀୟ ହଉଛି ଛତିଆବଟ।
ହୁଁ ଦ୍ଵିତୀୟ ର ମାନେ ମନ୍ଦିର କହିବାକୁ ଗଲେ ସେଟା।
ଗଲେ ଛତିଆବଟ ଆଗକୁ କହନ୍ତି ଯେ କଣ କଳିଯୁଗ ଶେଷ ହେଲେ ଛତିଆବଟକୁ ଆସିବେ ଜଗନ୍ନାଥ ବଳଭଦ୍ର। କଳା ଘୋଡ଼ା
କଳା ଘୋଡ଼ା। କୁହନ୍ତି କି ସେଇଠି ଗୋଟେ ମାନେ ବାର ହାତ କୁଆଡେ ଖଣ୍ଡା ଅଛି ହେଲା।
ହୁଁ।
ସେଇ ଖଣ୍ଡା ଟା ବି କୁଆଡେ ବଢୁଛି।
ବଢୁଛି ଆଉ ସେଠି ସବୁବେଳ ପାଇଁକି ତାଙ୍କ ଦୀପ ସବୁବେଳେ କେବେ ଲିଭେନା ସେ ଦୀ ପ ସବୁବେଳେ ପାଇଁ ସେ ଦୀପ ସେମିତି ଜଳୁଥିବ।
ହଁ ସେଠି କଳା ଘୋଡା ଘୋଡା ମାନେ ଧଳା ଘୋଡା ବି ଅଛନ୍ତି ମାନେ ଯେବେବି କଳିଯୁଗ କୁଆଡେ ସେ ଶେଷ ହବ, ସାତ ରାତି ସାତ ଦିନ ଅନ୍ଧାର ହୋଇବ।
ହୁଁ।
ସେଇ ଟାଇମ ରେ ମାନେ ଆମର ସ୍ଵୟଂ ଜଗନ୍ନାଥ ସେଇ ଖଣ୍ଡା ଧରି କୁଆଡେ ବାର ହାତ ଖଣ୍ଡା ବୁଲେଇବେ ତ ଆମେ ଆମର ଜେଜେମା ମାନେ ଆ ଈମା ମାନେ ମାନେ କୁହନ୍ତି ଆମେ ଶୁଣିଛୁ ମାନେ ପୁରା ପୂର୍ବତନରୁ ଏ କଥା ରହି ଆସିଛି।
ରହି ଆସିଛି।
କୁହନ୍ତି କି ବାଇଶି ପାହାଚେ ଯୋଉ ମାନେ ଧର ଆମର ଯୋଉ ଚିତଳ ମାଛ ଆସିବ। କି ତାର କଣ୍ଟାରେ ସେ ଯୋଉ ମାନେ ସ୍ଵୟଂ ଛତିଆରେ ତା ଙ୍କର ମାନେ ଯୋଉ ଜଗନ୍ନାଥ ମାନେ ଯୋଉ ଇଏ ତିଆରି ହବ ତାଙ୍କର ଯୋଉ କବାଟ କି ସେଇ ଇଏରେ ସବୁ ତିଆରି ହବ ହଁ ଛତୀଆ ଯୋଉ ଚିତଳ ମାଛ କୁ ଆସିବେ। ହଁ। ଆଉଛ ଜଗନ୍ନାଥ ମହାପ୍ରଭୁଙ୍କୁ ତ ଦେଖିଲେ ଏମିତିରେ ବି ମନ ବହୁତ ଭରିଯାଏ ତାଙ୍କର ଯୋଉ ଚକା ଆଖି ନା ଦେଖିଦେଲେ ପୁରା ମାନେ ସବୁବେଳେ ଆଖି ଠଳ ଠଳ ହେଇଯାଏ।
ତାଙ୍କ ହଁ ଜଗତର ନା ଥ ସେ ଆଉ ଜଗନ୍ନାଥ।
ଆଉ ରଜରେ ଆପଣ କଣ୍ ସବୁ ପିଠାପଣା କଣ୍ କେମିତି?
ରଜରେ ଆ ଆମର ହେଇଥିଲା ତ ରଜ ରେ ତ ହଉଛି ମାନେ ତାଙ୍କର ତ ମେନ୍ ହଉଚି ପୋଡ ପିଠା। ରଜ ମାନେ ହିଁ ତ ପୋଡ ର ଜ କହିବେ ମାନେ ତ ପୋଡ ପିଠା ସଜବାଜ ଦିନ ରଜ ଦିନ ପୂର୍ବ ଦିନ ସଜବାଜ ଦିନ ହିଁ ସବୁ ରହିଥିବ ମାନେ ସଜବାଜ ତା ନା ସେଇଥିପାଇଁ ସଜବାଜ।
ପିଠା ଟା ଟିକିଏ ପ୍ରସ୍ତୁତ କରନ୍ତି ଟିକିଏ କହିବେ?
ପୋଡ ପିଠା ତ ଅନେକ ପ୍ରକାର ପ୍ରସ୍ତୁତି ତାର ଅଛି। ଆ ମୁଁ କହୁଛି ଯୋଉ କଣ ଆମର ଯୋଉ ହାଇ ପୋଡ ପିଠା ଆମେ କଣ କହୁ ଚାଉଳ ଚୁନା କରିଦଉ କିଏ
ଆଜ୍ଞା।
ମୁଁ ଚାଉଳଟା ଓଦା କରିକି ଚାଉଳଟାକୁ ଭେଜେଇଦିଏ, ଭେଜେଇକି ତାକୁ ଚୁନା କରିଦିଏ। ଚୁନା କରିଦେଇ, ହେଉଠୁ ଗୋଟିଏ ଡିକଚିରେ ପାଣି ବସେଇକି ଚୁଲିରେ ତା ଦେହରେ କାଜୁ, ନଡିଆ ପାତି ତେଜପତ୍ର ବଡ ଅଳେଇଚ ଛୋଟ ଅଳେଇଚ, ଲୁଣ ଆ ନଡ଼ିଆ କୋରା ତା ପାଣି ଫୁଟିଲେ ଉ ଲୁଣ ପକେଇକି ସବୁ ତାକୁ ସବୁ ମସଲା ପକେଇକି ଯେମିତି ଫୁଟି ଆସିବ ଆ ଚୁନାଟା ପକେଇବୁ। ଚୁନା ପକେଇକି କାଠର ଯୋଉ ଥାଏ ଚଟୁ। କାଠ ଚଟୁ ସେଇ ଏଥିରେ ତାକୁ ସୋଡ଼ୁ ଜନ୍ତିକି ଜଣେ ପକେଇବ ଚୁନା ଜଣେ ଜନ୍ତିବ। ତ ଗୋଳେଇବ।
ଗୋଳେଇବା।
ଗୋଳେଇଲା ପରେ ଯୋଉଠି ସେ ତା ଦେରେ କିଏ ଚିନି ପକେଇବ କିଏ ଗୁଡ ପକେଇବ। ଧର ଯାଏ। ହଁ ତାପରେ ତାକୁ ଗୋଟିଏ ପଲମ ଧିରେ ନ କଡେଇ ଧିରେ ହଉ ତାକୁ ତାକୁ ନଦା ହେବ କଦଳୀ ପତ୍ର ତଳେ ଦିଆହବ। ହଡୁ ଉପେର ବି କ ତାପରେ ସେ ଯନ୍ତଣା ଯନ୍ତ୍ରଣା ଦିଆ ହେଇକି ଯନ୍ତଣୀ ତା ଉପରେ କଦଳୀ ପତର ଘୋଡା ହେଇକି ଚୁଲିରେ ଯୋଉ ଜଳିଥିବ ଯୋଉ ଘଷି ପାଉଁଶ। ସେ ପାଉଁଶ ତାପରେ ଓଜରା ହବ ସେ ପାଉଁଶ ଟାକୁ ଅଜରା ହେଲା ପରେ ଦି ଘଣ୍ଟା ମିନିମମ୍ ଦି ଘଣ୍ଟା ନିହାତୀ ଦି ଘଣ୍ଟା ପରେ କାଢିକି ଆଣି ଦେଖିଲା ବଳୁ ହେଇଯାଇଥିବ ଆଉ, ହଳକା ତାକୁ ଖଣ୍ଡ ଖଣ୍ଡ କାଟିକି ଖାଆନ୍ତି ଆଉ। ଯାହା ହବ ତ ଆମର ପ୍ରଥମେ ଆମେ ପୁତୃ ପିତୃ ପୁରୁଷକୁ ଦିଆହବ।
ପିତୃ ପୁରୁଷକୁ ଯୋଉ ଯାହାବି ମାନେ ପ୍ରସ୍ତୁତ କର ହେଉନା କାହିଁକି ଆଗେ ମାନେ
ଯାହା ବି ହଉ ଯିଏ ନଦେଲେ ଆମେ ଭୋକ ହେଇ ପାରୁନା। ଯାହା ବି ହେଉ ଯେ ଘର କିଏ କୁଣିଆ ଆସନ୍ତୁ କି ଘରେ ଆଜି ମୁଁ ପର୍ବପଣାବରେ ଯାହା ଗୋଟା ବନାଏ ପିତୃପୁରୁଷଙ୍କୁ ଆଗେ ଦିଆହବ।
ହଁ। ରଜ କହିବାକୁ ଗଲେ ଆମର ତ ପୋଡ ପିଠା ମାନେ ରଜ ବିନା ଅଧୁରା। ଯେମିତି ଝିଅ ପିଲାଙ୍କର ମାନେ ଉ ସଜବାଜ ହେବେ କିଛି କାମ କରିବେନି ତିନି ରଜରେ କିଛି। ଆଉ କହିଲେ ଏମତି ପନିପରିବା ବି କିଛି କଟା ହବନି।
ରଜ ତ ମେନ୍ କହିବାକୁ ଗଲେ ଝିଅ ମାନଙ୍କର ପର୍ବ। ସେଗୁଟା ଆଉ ଝିଅ ମାନଙ୍କର ହିଁ ରଜ ପର୍ବ।
ପାନ ପି ମାନେ, ପାନ ରଜ ପାନ। ପୋଡ ପିଠା ଏମିତି କରିକି ଦୋଳି ଖେଳିକି ମାନେ ରଜ ପାଳନ କରିଥାଉ। ଏବ ବର୍ଷ ତ ମୁଁ ବହୁତ ଧୁମ୍ ଧାମ୍ ରେ ରାଜ ପାଳନ କରିଥିଲି।
ରାଜ ତ ତିନି ଦିନି ପାଳନ କରାଯିବ ବସୁମତୀ ସ୍ନାନ ହବ, ବସୁମତୀ ସ୍ନାନ ହବ ବସ ମାଟି ମା କୁ ପୂଜା କରାଯିବ, ମାଟି ମା କୁ ପୂଜା କଲା ପରେ ସୋଉଠୁ ଚଷା ଭାଇ ଲଙ୍ଗଳା ନେଇକି ବିଲକୁ ଯିବ।
ବିଲକୁ ଯିବ, ଆପଣଙ୍କ ଆଡେ ଏବେ ଧାନ ରୁଆ ରୁଇ ହେଲାଣି?